ଆଜ୍ଞା ବନ୍ଧୁ ନମସ୍କାର। ଭଲ ଅଛି ଆଉ ଆପଣ?
ମୁଁବି ଭଲ ଅଛି ଆପଣ କ କଣ କରୁଛନ୍ତି?
ଟିକେ ଏବେ ଖାଇକି ଆସିକି ପଦାରେ ଟିକିଏ ବସଥିଲି। ଆପଣ ଖାଇସାଇଲେଣି?
ଆଜ୍ଞା। ଆପଣ ଖାଇସାଇଲେ ଆପଣ ଖାଇ ସାଇଲେଣି?
ହଁ ମୁଁ ଖାଇକି ଆସିକି ବୁଲାବୁଲି କରୁଚି ଟିକେ ପଦାରେ।
ଇଏ କଣ ଖାଇଥିଲା ଖାଇଲେ?
ମୁଁ ପରଟା ଭଜା ଆଉ ଆପଣ?
ମୁଁ ରୁଟି ଆଉ ଭଜା।
ଆଜ୍ଞା। ଆଉ ଆପଣ? କିଛି କୁକୁଡା ମଝିରେ ରଖିଥିଲେ।
ଆଜ୍ଞା ଆଜ୍ଞା ମୁଁ କିଛି ଅଳପ କଣ କହିଲି?
ଆପଣ କିଛି କୁକୁଡା ମଝିରେ ରଖିଥିଲେ?
ଆଜ୍ଞା ଆଜ୍ଞା
ଅଛନ୍ତିନା ବିକି ଦେଲେଣି।
ନାଇଁ ଅଛି ଏବେ ସେମିତି ପାଞ୍ଚରୁୁ ଛଅଟି ଦେଶୀ କୁକୁଡା ଆଣିକି ରଖିଥିଲି।
ଘରଇ କୁକୁଡା ରଖିଛନ୍ତି।
ଆଜ୍ଞା ଆଜ୍ଞା ଘଡଇ କୁକୁଡା।
ଆଁ ସିଏ ଅଣ୍ଡା ଦଉଛନ୍ତି।
ଆଜ୍ଞା ଆଜ୍ଞା
ଆପଣ ଖାଉଥିବେ ଅଣ୍ଡା।
ଆଜ୍ଞା ତାଙ୍କ ସେଥିପାଇଁତ ଆମେ ପାଳିଚୁ।
ଉୁଁ।
ଓ ଆପଣ ଏବେ କେଉଁ ଶ୍ରେଣୀରେ ପଠୟନ କରୁଛନ୍ତି?
ମୁଁ ଏବେ ଯୁକ୍ତ ତିନିରେ ପଢୁଛି।
ପଢା ସରିନି ଆପଣଙ୍କର?
ନାଇଁ ନାଇଁ
ମୋରତ ଯୁକ୍ତ ତିନି ଦୁଇ ବର୍ଷ ହବ ଶେଷ ହୋଇଗଲାଣି। ଏକ ସରକାରୀ ଚାକିରି ପାଇଁ ଆବେଦନ କରିଥିଲି। କିନ୍ତୁ ହୋଇ ନ ପାରିବାରୁ ଏକ ବେସରକାରୀ ଯୋଉ ଯୋଉ ଯୋ ଜାଗାରେ ଭଲ ଚାକିରି ପାଇଛି।
ଆପଣଙ୍କୁ ମାସିକ କେତେ ଟଙ୍କା ମିଳୁଛି ସେଥିରେ?
ଚାଳିଶ ତିରିଶରୁ ଚାଳିଶ ହଜାର ଟଙ୍କା ପ୍ରତି ମାସେରେ ଆମ ହଁ କାମେରେ ଆପଣ ଯେତେ କାମ କରିବେ ଆପଣଙ୍କୁ ସେତେ ପଇସା ମିଳିବ। ଯେତେ କଠିନ ପ୍ରରି ପରିଶ୍ରମ କରିବେ ତ ଛୁଆ ଷାଠିଏ ହଜାର ବି କମଉଛନ୍ତି। କିନ୍ତୁ ଆପଣ ତ ଜାଣିଥିବେ ଏଇ ଗ୍ରୀଷ୍ମ ଋତୁରେ କ୍ଷକ ଗରମ ହଉଛି।
ଆଜ୍ଞା।
ସେଥିପାଇଁ ଏଇ ମାସରେ ଟିକେ ବେତନ କମ୍ ଆସିପାରେ।
ଆଜ୍ଞା ଆଜ୍ଞା।
ମୁଁ ଭାବୁଥିଲି ଆପଣଙ୍କର ପଢା ସରି ଗଲାଣି ଯଦି ଆପଣ କିଛି ନ କରୁଥାନ୍ତେ ତାହେଲେ ଆମ କାମରେ କିଛିଟି ଇଁ ହିଁ ହିଁ। ପିଲା ଫାଙ୍କା ଥିଲେ ଆପଣ ରହିପାରିଥାନ୍ତେ। ଆପଣ ତ କହୁଛନ୍ତି ଆପଣଙ୍କର ଯୁକ୍ତ ତି
ଆଜ୍ଞା ଆଜ୍ଞା।
ଅ।
ମୋ ସେମିତି ବି ତ ଏବେ ଚାକିରି ମିଳିବା ବହୁତ କଷ୍ଟ। ମୋର ଯୁକ୍ତ ତିନି ସରୁ ଯ ଯା ଆ ସେମିତି କିଛି ଚାକିରି ମୋତେ ନ ମିଳେ ମୁଁ ଆପଣଙ୍କ ସହ ଯୋଗାଯୋଗ କରିବି।
ନିଶ୍ଚତ ଯଦି ଇଏ ମୁଁ ହେଇପାରିବ ତ ନିହାତି ଆପଣଙ୍କ ପାଇଁ ଏକ ଭଲ ଚାକିରି ର ଯୋଜନା ମୁଁ କରିକି ରଖିଥିବି।
ଆଜ୍ଞା।
ଆଉ ଆପଣ କେଉଁ ବିଦ୍ୟାଳୟରେ ପଢୁଥିଲେ। ସରକାରୀ ନା ବେସରକାରୀ?
ମୁଁ ତ ମୋର ପ ପ୍ରଥମତଃ ପ୍ରଥମରୁ ଅ ଅଷ୍ଟମ ଯାଙ୍କେ ମୋ ଏକ ସରକାରୀ ବିଦ୍ୟାଳୟରେ ପଢୁଥିଲି। ତାପରେ ମୁଁ ଯେତେ ମୁଁ ଆମ ଗ୍ରାମର ଥିବା ଏକ ବିଦ୍ୟାଳୟରେ ପଢୁଥିଲି। ସେଥିରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛା ତ୍ର ପଳି ଛାତ୍ରଛାତ୍ରୀ ପଢି ପାରୁଥିଲେ। ତାପରେ ଏ କ ଆମର ଅଷ୍ଟମ ସରିବା ପରେ ଉଚ୍ଚ ବିଦ୍ୟାଳୟ କୁ ଗଲି ଉଚ୍ଚ ବିଦ୍ୟାଳୟରୁ ଅ ଦଶମରୁ ଅସ୍ ନବମ ରୁ ଦଶମ ଯାଁକେ ପଢି ହଉଥିଲା। ଦଶମ ପରେ ମୁଁ ଏ କ ଉଚ୍ଚ ବ ମହାବିଦ୍ ଦ୍ୟାଳୟ କୁ ଗଲି, ଆଜ୍ଞା।
ମୁଁ ଆପଣ ପଚାରି ପାରିବି?
ପଚାରୁ ନାହାନ୍ତି।
ଆଜ୍ଞା। ଆପଣ ଅଁ-ଅଁ-ଅଁ-ଅଁ-ଅଁ ଯେଉଁ ସମୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଯେଉଁ ବିଦ୍ୟାଳୟରେ ପଢୁଥିଲେ ଆପଣଙ୍କର ଗ୍ରାମରେ ଥିବା ବିଦ୍ୟାଳୟ
ଆଜ୍ଞା।
ଆପଣଙ୍କର ପିଲାବେଳେ ବନ୍ଧୁ ନା ନଥିଲେ?
ଆଜ୍ଞା, ଆଜ୍ଞା, ନା ନା ଆପ ଯଦି ଜଣେ ଏ ଛାତ୍ର ପଢୁଛି ଯାହାବି ହେଲେ ତାଙ୍କର କିଛି ଛୋଟବେଳେ ସେ ବନ୍ଧୁ ବନାଇଥାଏ। ଯାହା ତାଙ୍କୁ ସବୁ କ୍ଷେତ୍ରରେ ସାହାଯ୍ୟ କରନ୍ତି। ଆପଣ ଏ ଆପ୍ ଆପଣଙ୍କର ବି ତ ଥିବେ?
ହଁ ଆପଣଙ୍କୁ ପଚାର ଆପଣ କହିସାଇଲେ ମୋ ବିଷୟରେ କିଛି କଥା ହବା ଆଉ।
ଆଜ୍ଞା, ଆଜ୍ଞା।
ଆଜ୍ଞା, ଆପଣଙ୍କର ଉଚ୍ଚ ବିଦ୍ୟାଳୟରେ ମ
ଆପଣଙ୍କ ଶବ୍ଦ ସ୍ପଷ୍ଟ ଭାବରେ ଶୁଭା ଯାଉ ନାହିଁ।
ହ୍ୟାଲୋ ଏବେ ଶୁଭା ଗଲା? ହାଲୋ ଶୁଭା ଗଲା।
କୁହନ୍ତୁ କୁହନ୍ତୁ।
ହୁଁ ଆପଣଙ୍କର ଉଚ୍ଚ ବିଦ୍ୟାଳୟ ଗଲା ପରେ ଆପଣଙ୍କର ଗ୍ରାମରେ ଥିବା ବିଦ୍ୟାଳୟର ବନ୍ଧୁ ମାନେ ଏବଂ ଅନ୍ୟ କିଛି ନୂଆ ବନ୍ଧୁ ମାନେ ବି ମୋ ବିଷୟ ପଚାରିବେ?
କଁ କଇଲେ?
ଆପଣ ଉଚ୍ଚ ବିଦ୍ୟାଳୟ ଗଲେ ଯେବେ
ଆଜ୍ଞା।
ଆପଣଙ୍କର ନୂଆ ବନ୍ଧୁ ବି କିଛି ଯୋଗ ଦେଇଥିବେ ଆପଣଙ୍କ ସଅ?
ଆଜ୍ଞା, ଦେଖନ୍ତୁ ପ୍ରଥମତଃ ମୁଁ ଯେତେବେଳେ ପ୍ର ଆମ ଗ୍ରାମରେ ଥିବା ବିଦ୍ୟାଳୟରେ ପଢୁଥିଲି ସେତେବେଳେ ପ୍ରଥମରୁ ଅଷ୍ଟମ ଥିଲା ସେଥିରେ ମୋର ବହୁତୁ ଉଁ ବନ୍ଧୁ ଥିଲେ। ସେ ଉଁ ଯେମିତି ମୁଁ ଉଚ୍ଚ ବିଦ୍ୟାଳୟକୁ ଯାଇଛି ସେଥିରୁ ମଧ୍ୟ କିଛି ବନ୍ଧୁ ଅନ୍ୟ ଉଚ୍ଚ ବିଦ୍ୟାଳୟରେ ପଢିଲେ ଏବଂ କିଛି କିଛି ନୂଆ ବନ୍ଧୁ ମଧ୍ୟ ସେ ଉଚ୍ଚ ବିଦ୍ୟାଳୟରେ ପଢୁଥିବା କିଛି ନୂଆ ବନ୍ଧୁ ମଧ୍ୟ ମୋ ସହ ତ ବନ୍ଧୁତାର ବନ୍ଧୁ ହେଲେ।
ହୁଁ
ତାପରେ ଉଚ୍ଚ ବିଦ୍ୟାଳୟ ପରେ ଆପଣ ମହାବିଦ୍ୟାଳୟ ବି ଯାଇଥିଲେ କହୁଥିଲେ। ସେଠି କିଛି ନୂଆ ବନ୍ଧୁ ବନେଇଥିବେ?
ଆଜ୍ଞା।
ଆଜ୍ଞା ସମସ୍ତଙ୍କ ସହ ହ ସଂଯୋଗରେ ଅଛନ୍ତି ଆପଣ?
ହଁ ସେମିତି ତ ସମସ୍ତଙ୍କ ସହ ମୁଁ ଯୋ ସଂଯୋଗ ସମ୍ପର୍କରେ ନାହିଁ କିନ୍ତୁ ଏପର୍ଯ୍ୟନ୍ତ କିଛି ମାନେ ଅଧିକ ପ୍ରିୟ ସାଙ୍ଗମାନେ ବନ୍ଧୁମାନେ ଏବେ ମୋ ସହ ସମ୍ପର୍କରେ ତାଙ୍କ ସମ୍ପର୍କରେ ଅଛନ୍ତି ମୋ ସମ୍ପର୍କର ଦେ ସେମାନେ ଅଛନ୍ତି।
ଆଜ୍ଞା ଆଉ ଆପଣଙ୍କର ଯେଉଁ ବନ୍ଧୁ ମିଳନ ସମସ୍ତେ କରୁଥିଲେ ଏହି ପୂର୍ବ ମାସରେ
ଆଜ୍ଞା।
ଆଜ୍ଞା। ସମସ୍ତ ଯେଉଁ ବନ୍ଧୁମାନେ ସମସ୍ତେ ଏକ ବଣଭୋଜି ସହିତ ବନ୍ଧୁ ମିଳନ କରନ୍ତି।
ତ ଆପଣ କିଛି
ଶୁଣନ୍ତୁ ଦେଖନ୍ତୁ ଆମେ ସବୁ ବନ୍ଧୁମାନେ ମିଶି ନ କରୁନଥିଲୁ। ଯେହେତୁ ଆମର ପ୍ରାୟ ସାତ ବର୍ଷ ରୁ ଆଠ ବର୍ଷ ମଧ୍ୟରେ କୌଣ ଆମେ ଗ୍ରାମରେ ଥିବା ବିଦ୍ୟାଳୟର ଆ ଯୋଉମାନେ ଯେଉଁମାନେ ପଢୁଥିଲେ ସେ ମାନେ ଆମେ ଆଠ ବର୍ଷ ସାତରୁୁ ଆଠ ବର୍ଷ ମଧ୍ୟରେ କୌଣସି ଏ ବନ୍ଧୁ ମିଳନ ଆୟୋଜନ କରିନଥିଲୁ ସେଥିପାଇଁ ସେ କେବଳ ଆମେ ଗ୍ରାମରେ ପଢୁଥିବା ପ୍ରଥମ ଯୋଉ ଆମେ ବିଦ୍ୟାଳୟରେ ଆମ ଗ୍ରାମରେ ଯେଉଁ ବିଦ୍ୟାଳୟ ଅଛି ସେଇଥିରେ ଯୋଉମାନେ ପଢୁଥିଲେ ସେଇମାନେ ମ-ମ ଙ୍କ ମଧ୍ୟରେ ଆମେ ଭୋଜିଟେ କରିଥିଲୁ।
କୁହନ୍ତୁ।
କୁହନ୍ତୁ।
ହଁ ଆପଣ କହୁଥିଲେ କୁହନ୍ତୁ।
ଆମେ କେବଳ ଆମ ଗ୍ରାମ ବିଦ୍ୟାଳୟରେ ଯେଉଁମାନେ ପଢୁଥିଲେ ତାଙ୍କ ସହ ମିଶି ଆମେ ବନ୍ଧୁ ମିଳନ କହିଥିଲୁ ଉଚ୍ଚ ବିଦ୍ୟାଳୟ କରିନଥିଲୁ କି ମହାବିଦ୍ୟାଳୟର ମଧ୍ୟ ଛାତ୍ରମାନେ ଯୋଗ ଦେଇ ନଥିଲେ
ସମସ୍ତେ ତେକ ଭୋଜିର ସମାହାର ର ଏବଂ ବନ୍ଧୁ ମିଳନ ମିଶିକି କଲେନି
ହ ଦେଖନ୍ତୁ ଆଜିିକାଲି ଏ ସମସ୍ତେଙ୍କ ମଧ୍ୟରେ କିଛି ନା କିଛି ଝଗଡା ହଉଛି ଆପଣ ଜାଣିଥିବେ ଏଆ ଏଗା ଏକ ମ-ମ ଏହା ଏକ ଆଜିକାଲି ଏହା ଏକ ଛୋଟ କଥା ଜାଣିଥିବେ ଆପଣ ସମୀ ତିଙ୍କ ମଧ୍ୟରେ ବନ୍ଧୁବାନ୍ଧବଙ୍କ ମଧ୍ୟରେ ଆଜିିକାଲି ତ ଘର ଲୋକ ମଧ୍ୟ ମଧ୍ୟରେ ମଧ୍ୟ ଝଗଡା ଲାଗୁଛି ସେମିତି କିଛି ଏପ ସେମିତି କିଛି ଏ ପିଲା ପାଇଁ ମାନେ ଛାତ୍ର ଅଛନ୍ତି ତାଙ୍କ ମୋର ମଧ୍ୟ ତା ଛାତ୍ର ଅଲଗା ଛାତ୍ର ଅନ୍ତିଙ୍କ ସହ ଭଲ ସେ କଥାଆର୍ତ୍ତା ହେଇ ପାରୁନାହାନ୍ତି ତାଙ୍କର ଏମତି ଝଗଡା ଲାଗିଛି ସେଥିପାଇଁ ସେମାନେ ମଧ୍ୟ ସେମାନଙ୍କ କହିବା ମତରେ ସେମାନେ ଯଦ ଦି ଏ କ- ଏ ବୁଜିଆରେ ଆନ୍ଦ ଭୋଜିରେ ସାମିଲ ହେବେ ଆମେ ସାମିଲ ହବୁନାହିଁ।
ଆଜ୍ଞା। ଆଜ୍ଞା ବନ୍ଧୁ ମୁଁ ଟିକେ ବ୍ୟସ୍ତ ଅଛି।
ଆଜ୍ଞା।
ଘର ଲୋକ କଣ ପାଇଁ ଟିକେ ଡାକୁଛନ୍ତି। ମୁଁ କ୍ଷମା ଚାହିଁବି, ଆପଣଙ୍କୁ ପରେ କେତେବେଳେ ମୁଁ ଯୋଗାଯୋଗ କରିବି।
ଆଜ୍ଞା ବନ୍ଧୁ। ଧନ୍ୟବାଦ ରହୁଛି।